ହ।
ହାଲୋ।
ହଁ ସାଙ୍ଗ କଣ କରୁଚୁ?
ହାଲୋ।
ହଁ ସାଙ୍ଗ କଣ କରୁଚୁ?
ଏଇଠି ବସିଥିଲି ତୁ କଣ କରୁଚୁ?
ହଁ ମୁଁ ବି ବସିଚି ଆଉ ଏ ଏବେ ତ ଜଷ୍ଟ୍ ଧୂ ଧୂପ ଦେଇକି ଆସିଲି ଆସିକି ବସିଚି ଟିକେ ମନେ ପରିଲା ମୁଁ କଇଲି ଦେଖିଆ ସାଙ୍ଗଟାକୁ ଲଗାଏ କଣ କରୁଚି?
ଓହୋ ଆଉ ତମ ଆଡେ ଗରମ କେମିତି ହଉଚି କିରେ?
କହନା ଏତେ ଜୋରେ ଗରମ ହଉଛି ଯେ ଘରୁ ବାହାରି ହଉନି କିଛି ନାହିଁ। ଏବେ ବସିଛି ଫ୍ୟାନ୍ ଦେଇ କି ତଥାପି ଜୋରେ ଗରମ ଦେହରୁ ଖାଲି ଝାଳ ମାଡି ଯାଉଛି। ଦିନବେଳୁ ସେମିତି କୁହ ରା ହଉଛି ଯେ ମାନେ ବାହାରକୁ ବାହାରିବା ପାଇଁ ବି ଇଚ୍ଛା ହଉନି। ସେଇ ନଅଟା ଦଶଟା ଭିତରେ ଯଦି ଗାଧେଇକି ତୁ ଘରେ ଆରାମ୍ ସେ ରହିବୁ ଯଦି ରହିବୁ। ନହେଲେ ଏତେ ଖରା ଯେ ବାହାରକୁ ଟୋଟାଲ ବାହାରି ହଉନି ମାନେ ବର୍ଷା ମାନେ ଆସିଗଲାଣି ବର୍ଷାରି ତୁ ଆସିଲାଣି ହେଲେ ବି ଖରା ଯାଉନି।
ହଁ ପା ବର୍ଷା ତ ବର୍ଷା ତ ହଉ ବି ନାହିଁ ଖାଲି ଏମିତି ଖରା ବେଳଟା ୟାଙ୍କୁ ଖରା କରୁଛି ସନ୍ଧ୍ୟା ବେଳେ ଆମ ଆଡ଼େ ଟି ଟିକେ ଟିକେ ପବନ ହେଇ ହେଇ ଯାଉଛି ବର୍ଷା ବି ହଉନି ମାନେ ଏତେ ଜୋରେ ଗରମ ତୁ କହନା ମାନେ ସେମ୍ ମାନେ କଣ କହିଲୁ ତୁ ତୁ ଘର ଉପରେ ଗୋଟେ ଗଛଟେ ବି ଲଗେଇଦବୁ ନା ତଥାପି ତତେ ଥଣ୍ଡା ଲାଗିିବନି।
ହଁ ପା।
ତାପରେ ଉଠଉଛି ନାଇଁ ଚାରିଟା ବି ଯେମିତି ହଉଛି ବର୍ଷା ଉଠଉଛି କିନ୍ତୁ ଖାଲି ପବନ ହଉଛି ଆଉ ବିଜୁଳି ଘଡଘଡି ଜୋରରେ ହଉଛି। ସେଇ ସେତିକିରେ ବନ୍ଦ ହେଇଯାଉଛି କୁଆଡେ ବର୍ଷା ଯାଉଛି ଆଉ ବର୍ଷା ବି ଟିକେ ହେବାର ନାହିଁ କି କିଛି ନାହିଁ। କୋଉ ଦିନ ମଝିରେ ହଉଛି ଯଦି ସେଟା ଏମିତିଆ ବାଗରେ ହଉଛି ପୁରା କାଳବୈଶାଖୀ ରୂପ ନେଇକି ହଉଛି। ଏବେ ଦିନେ ଏ ଇଏ ଗଟେ ବର୍ଷା ହେଇଥିଲା ଏବେ ଜୋରରେ ହେଲା ଯେ କାଳ ବୈଶାଖୀ ଏତେ ଜୋରରେ ମାନେ ହେଲା ଯେ କାହା ଯୋଉ ଘର ଦ୍ଵାର ପଡିକି ଗଛ ପତ୍ର ଭାଙ୍ଗି ଯାଇଛି। ଗାଈ ଗୋରୁ ଉପରେ ବି ସେ ଯୋଉ ଘର ପଡିକି ଯାହା ଉପରେ କି ମାନେ ବହୁତ ଗାଈ ଗୋଡ଼ ହାତ ବି ଭାଙ୍ଗି ଯାଇଛି।
ଓହୋ ଆମ ଆଡେ ବି ଏବେଥରେ ହେଇଥିଲା କଣ କହିଲ ମାନେ ମାନେ ବିଜୁଳି ତେ ଜୋରେ ମାରୁଥିଲା ଯେ ଲେ ଯୋଉ ହଉଛି ଆମ ଗାଁ ପାଖରେ ଗୋଟେ ମାନେ ଯୋଉ ଅଛି ମାନେ ଗୋଟେ ଷୁରୀ ଗୁରେ ଚରୁଥିଲେ ମାନେ ସେ ଯୋଉ ହଉଛି ପୋଖରୀ ହୁଡାରେ ଚଳୁଛନ୍ତି ଦେଖିଲା ବେଳକୁ ମାନେ ଚଢକ ଏତେ ଜୋରରେ ମାରିଲା ଯେ ସେ ମାନେ ଘୁଷୁରି ମାନେ ପନ୍ଦର କୋଡିଏ ଟା ଖଣ୍ଡେ ମରି ଯାଇଛନ୍ତି।
କୁନା ସାଙ୍ଗ ଘୁଷୁରୀ କଥା ତୁ କହୁଛୁ ଏପଟେ ଜଣଙ୍କୁ ମାନେ ଜଣେ ଯାଇଥିଲା ଏ ବର୍ଷା ମାନେ ସମ୍ପୂର୍ଣ୍ଣ ଛାଡି ଯାଇଥିଲା ବର୍ଷା ବି ସେମିତିି ବର୍ଷା ଝିପିଝିପି ପକେଇଲା ଛାଡିଗଲା କିନ୍ତୁ ଜଣେ ଆଜିକାଲି ଦେଖୁଛୁ ନା ଆମ୍ବ ପାଚିଲେ ସେ କାହା ବାରି ଘରେ ବି ପସେଇ ଦଉନାହାନ୍ତି। ଆମ ଗଛ ଆମ୍ବ ଆମେ ଦବୁନି କି କଣ ବୋଲି ଜଣେ ବୁଢା ଲୋକ ଯାଇଥିଲେ ତାଙ୍କ ବାରିକୁ ଯାଇଥିଲେ ଏଇ ବର୍ଷା ଯେମିତି ଛାଡିଗଲା ପଳେଇଥିଲେ ଆମ୍ବ ଗୋଟେବା ପାଇଁ ପବନ ଜୋରେ ହେଇଥିଲା ନା। କିନ୍ତୁ ଏଇ ଯୋଉ ହଟାତ୍ କିନା ବିଜୁଳି ମାରିିକି ବା ସେ ମରିଗଲେ। ମାନେ ଖରା ଦିନ ଆମକୁ ଯେତିକି ଉପକାର ଦଉଛି ସେତିକି ଅପକାର ଦଉଛି। ଉପକାର ତ କଣ ସବୁ ଭଲ ଫଳମୂଳ ମିଳୁଛି ପୁରା ସବୁଜ ପନିପରିବା ବି ମିଳୁଛି। ପାଚିଲା ଆମ୍ବ ଖଜୁରୀ କୋଳି ଜାମୁ କୋଳି ତାପରେ ପଣସ ସପୁରୀ ଭଲ ଫଳ ବି ପାଉଛନ୍ତି। କିନ୍ତୁ ଅପକାର ତ ଦେଖୁଛ ଏମିତି ହଠାତ୍ କିନା ଏମିତି କାଳବୈଶାଖୀ ହଉଛି ଯେ ଲୋକମାନେ କ୍ଷୟକ୍ଷତିରେ ମାନେ ତାଙ୍କ ଦେହ ଉପରେ ଦୁର୍ଘଟଣାରେ ପଡୁଛନ୍ତି।
ସେଥିପାଇଁ ତ ନଉନି ଏଠି ଆସି ବସିଯାଉଛି ଏବେ ହେଇ ପାରିବନି ପଳା ଇଆଡେ। ହାଲୋ।
ଆଉ ସାଙ୍ଗ ସିଆଡେ ବର୍ଷା ହେଇନି?
ହଁ ବର୍ଷା ତ କାହିଁକି ହଉଛି ବର୍ଷା ଆମର ଯୋଉ ଏଇ ସନ୍ଧ୍ୟାବେଳୁ ଦେଖ ଉଠଉଛି ହେଲେ ମାନେ କଣ କହିଲୁ ପବନ ହେଇ ହେଇ ଯାଉଛି। ଛି ଏଇ ରାତି ବେଳକୁ ଟିକେ ଏଇ ଦି ତିନି ଦିନ ହେଲା ଟିକେ ବର୍ଷା ହଉଛି ଦେଖେ ମାନେ ଯୋଉ ହଉଛି ଖରା ମାନେ ବର୍ଷା ପାଗ ଦେଲା ବର୍ଷା ପାଗ ଦେଲା ପୁଣି ଆମର ଯୋଉ ଖ ଖାରା ଯୋଉ ରଜ ତିନିଦିନ ଯାକ ପୁଣି ଏମିତିଆ ବର୍ଷ ର୍ଷ ଯୋଉ ହଉଛି ଖରା ହେଲା ଯେ ମାନେ ଯୋଉ ହଉଛି ଖ ରଜରେ ବି ମାନେ ଠିକ୍ ରେ ବୁଲି ହେଇନି। ପୁଣି ଏବେ ଟିକେ ଆଜି ଟିକେ କାଣିଆ ପାଗ କରିଥିଲା। କାଲି ଟିକେ କାଣିଆ ପାଗ କରିଥିଲା ରଜ ସରିଲାଠୁ ଯାଇଁକି ରଜ ପାଗ ଦଉଛି।
ହଁ ବା ମାନେ ରଜ ତିନି ଦିନି ସାରା ବି ସେଇ ଖରା।
ହଁ ରଜ ତିନି ଦିନ ଯାକ ଏମିତିଆ ଖରା ଯେ ମାନେ କଣ କହିଲେ ମେକଅପ୍ ଲଗେଇଲେ ମେକଅପ୍ ଛାଡି ଯାଉଛି ଆଉ କଣ ଯୋଉ ହଉଛି କି ଯିବ ଯୋଉ ରଜ ବୁଲି।
ଗୋଟେ ରଜ ଏତେ ବଡ ରଜଟା ଗଲା ରଜ ପରିକା ବି ଲାଗିଲାନି।
ହଁ ବା।
ଖରା ତ ଏମିତି ହଉଛି ରଜ ପାଗ ମାନେ ଆଗରୁ କଣ ଯେତେବେଳେ ରଜ ପଳେଇ ଆସେ ଆମେ ସମସ୍ତେ ମିସି ଏଇ ରଜ ପାଗ ଦେଖନ୍ତେ ମାନେ ଟିକେ କାଉଁଳିଆ ପାଗ କରିବ ମାନେ ଜଣା ପଡ଼ିଯାଏ ଯେ ରଜ ପାଗ ଦେଲା। କିନ୍ତୁ ଏ ବର୍ଷ ଏତେ ଜୋର୍ ରେ ଖରା ଯେ ନାଁ ରଜ ପାଗ ଦେଲା ନାଁ କଣ।
ଉୁଁ ହୁଁ। ଆଉ ତମ ଆଡେ ସେ ଆଡେ କଣ ଯୋଉ ହଉଛି ସବୁଠୁ ଭଲ କଣ ପର୍ବ ପାଳନ ହଉଛି ସବୁଠୁ ବଢିଆ?
ଆମର ଏଠି ବହୁତ ଏଥର ରଥଯାତ୍ରା ପାଳନ ହଉ ବହୁତ ଭଲ ଭାବରେ ଆଉ ରଥଯାତ୍ରା ତ ବହୁତ ଭଲ ଭାବରେ ହଉଛି ତୁ ସାଙ୍ଗ ଆସୁନୁ ବୁଲିକି ଯିବୁ।
ଦେଖିବା ନହେଲେ ଯିବା ଆଉ ତମ ଆଡେ କେମିତି କଣ ହଉଛି କି ରଥଯାତ୍ରା?
ଆମ ଆଡେ ଯୋଉ ଦିନ ତ ରଥଯାତ୍ରା ସେଦିନ ପୁରା ମାନେ ସେଠି ସବୁ ଗାଁ ରୁ ଆମର ଯେ ତେ ଯିଏ ମାନେ ଏଇ ଗାଁ ମାନେ ଆମ ଗାଁ ଟାରେ ହଉଛି ନାଁ ସବୁ ଗାଁ ର ଲୋକମାନେ ଆସୁଛନ୍ତି ଦେଖିବା ପାଇଁ। ଆଉ ଯୋଉଠି ରଥଯାତ୍ରା ହଉଛି ସେଠି ବଡ ଆକାରରେ ମେଳା ବି ପଡୁଛି ମାନେ ସବୁ କି ଯୋଉ ଦୋକାନ ପଡୁଛି ଖାଇବା ଦୋକାନ ଷ୍ଟେସନାରୀ ଦୋକାନ ଛୁଆଙ୍କ ଖେଳନା ଦୋକାନ ଏଇ ଯୋଉ ବାସନ କୁ ସବୁ ପ୍ରକାର ବାସନ ଯୋଉ ପିତଳ ଜିନିଷ ସେ ଜିନିଷ ବି ମିଳୁଛି ଲୁଗାଠୁ ମାନେ ସବୁ ଗଛ ଗୋଟାଏ ଗଛ ଫସଲଠୁ ଆରମ୍ଭ କରି ସବୁ କିଛି ଜିନିଷ ମିଳୁଛି। ତାପରେ ରଥଯାତ୍ରା ବି ବହୁତ ଭଲ ଭାବରେ କରୁଛନ୍ତି ପୁରା ବଡ ବ ମାନେ ବଡ ରଥ ହଉଛି ଆମର। ପୁରା ତିନି ଠାକୁରଙ୍କର ତିନି ରଥ ହଉଛି ତାପରେ ସେଠି ଭଜନ ସନ୍ଧ୍ୟା ହଉଛି ବି ତାପରେ ଓଡିଶୀ ନୃତ୍ୟ ବି କରୁଛନ୍ତି ମାନେ ସକାଳଠୁ ନୃତ୍ୟ ଷ୍ଟାର୍ଟ ହବ ଯେତେବେଳେ ଠାକୁର ମାନେ ଆସିବେ ମାନେ ରଥ ଯେତେବେଳେ ଟଣା ହେଇକି ଆସିବ ସେ ପର୍ଯ୍ୟନ୍ତ ଏଇଟା ହଉଥିବ। ହ ତାପରେ ପ୍ରସାଦ ବି ମାନେ ଯେତେ ସ ସବୁ ଲୋକ ଆସନ୍ତି ନାଁ ଠାକୁରଙ୍କ ଦର୍ଶନ ପାଇଁ ସମସ ସ୍ତଙ୍କ ପାଇଁ ପ୍ରସାଦର ଆୟୋଜନ ଥାଏ ଅଁ ଏମିତି ହୋଇଥାଏ ଆଉ ବହୁତ ଭଲ ଭାବରେ ହୁଏ।
ଓ ହୋ।
ଆଉ ତାପରେ ବି ଯେତେବେଳେ ମାନେ ଭଜନ ହୁଏ ଅ ନାଁ ଯେତେବେଳେ ଘ ଘଣ୍ଟ ବାଜିଯାଏ ଯେ ଆମେ ଜାଣୁ ଯେ ନାଁ ପ୍ରସାଦ ଦେବେ କି କଣ। ସମସ୍ତେ ଗାଁ ସାରା ଲୋକମାନେ ସେଇ ମାନେ ମାଇକ ଦ୍ଵାରା ଡାକନ୍ତି ମାଇକ୍ରୋ ଫୋନ ଦ୍ଵାରା। ଯେ ଆସନ୍ତୁ ସମସ୍ତେ ଏବେ ପ୍ରସାଦି ସେବନ କରିବେ ପ୍ରସାଦି ସେବନ କରିକି ଠାକୁରଙ୍କୁ ମାନେ। ମାଉସୀ ମା ଘରକୁ ଆଣିବା ପାଇଁ ମାନେ ସେଥିରେ ଡାକି ଦିଅନ୍ତି ତାପରେ ଗାଁର ସମସ୍ତେ ଛୁଆ ବଡ ସମ ସ୍ତେ ସେଇ ସ୍ଥାନକୁ ଯାଆନ୍ତି। ଯାଇକି ସେଠି ଠାକୁରଙ୍କ ପ୍ରସାଦ ଖାଆନ୍ତି ତାପରେ ଭଲ ତାପରେ ସେ ମେଳା ବି ବୁଲନ୍ତି। ଯେତିକି ଦିନି ଠାକୁର ରହିବେ ମାଉସୀ ଘରେ ସେତିକି ଦିନ ମାନେ ସବୁଦିନ ଉଁ। ଗାଁର ସବୁ ଲୋକମାନେ ପଇସା ଆଦାୟ କରିକି ସବୁଦିନ ଠାକୁରଙ୍କର ଅବଢା ଭୋଗ କରିକି। ପ୍ରତ୍ୟେକ ଦିନ କରିକି ଦିଅନ୍ତି ଲାଷ୍ଟ ଦିନ ବାହୁଡ଼ା ଦିନ ବି କରିକି ଦିଅନ୍ତି। ଏମିତି ହୁଏ ସେଦିନ ବି ଘରେ ମାନେ ସମସ୍ତେ ଆମେ ଗାଧୁଆ ସାରିକି। ଠାକୁରଙ୍କ କାମ ଯୋଉ ମାନେ ଠାକୁର ଦେଖି ଯିବୁ ବୋଲି ବହୁତ ଖୁସି ହେଇକି ସମସ୍ତଙ୍କ ପାଇଁ ବି ନୂଆ ଡ୍ରେସ। ଆମର ହୁଏ ସମସ୍ତେ ନୂଆ ଡ୍ରେସ ପିନ୍ଧିକି ଆମେ ଯାଇଥାଉ ଦେଖିବା ପାଇଁ। ଦେଖି କି। କି ଆସୁ ତାପରେ ସେଠି ଯୋଉ ଭଜନ ହୁଏ ସେଠି ଭଜନ ଗୀତ ନାଚ ବି ହବ ଆମେ ସେଠି ବସି ଦେଖ ଖୋ। ଦେଖି ସାରିଲା ପରେ ସେ ମେଳାକୁ ଯାଇକି ଟିକେ ବୁଲିକି ମାନେ ଯାହାର ଯୋଉ ଜିନିଷ ଆମର ଦରକାରେ। ସବୁ ଜିନିଷ ଦେଖୁ ଚେ ନା କେମିତି କଣ ଜିନିଷ ପଡିଛି କେମିତି ଆଉ ଛୁଆଙ୍କର। ଦୋଳି ବି ପଡିଥାଏ। ଏ ଦୋଳି ଖେଳିକି ଛୁଆ ତ ଛୋଟ ଛୁଆ ତ ଘରେ ସମସ୍ତଙ୍କ ଘରେ ଅଛନ୍ତି ନା ସମସ୍ତେ ସେ ଯାଇକି ଦେଖ। ଖେଳନ୍ତି ଦୋଳି। ବଡ଼ ଲୋକ କିଏ ଦେଖନ୍ତି ବସିକି ଭଜନ କରନ୍ତି ତା ପରେ ଠାକୁରଙ୍କ ରଥ କୁ ଦେଖିଲେ। ଠାକୁରଙ୍କ ରଥ କୁ ବହୁତ ବଡ ଆକାରରେ। ପୁରା ସଜେଇକି ପୁରା ସବୁ ବିଭିନ୍ନ ରଙ୍ଗର। କପଡା ସେଥିରେ ମାରି ମାରିକି ପୁରା ସ ବହୁତୁ ଭଲ ଭାବରେ କରନ୍ତି ସେଇ ଠାକୁରଙ୍କୁ ଯେତେବେଳେ ର ରଥ ଟାଣିକି ଆଣିକି ତାଙ୍କ ମାଉସୀ ମା ଘରେ ଆମେ ଛାଡିକି। ତାପରେ ଯାଇକି ସମସ୍ତେ ପରିବାର ଲୋକ ସାରା ଆସୁ ଆଉ ସେଦିନ ବି ଆମ ଘରେ। ଏଁ ରୋଷେଇ ହେଇନ ଥାଏ ସେଇ ପ୍ରସାଦ ଖାଇକି ଆସିଥାଉ ଆଉ ଯାହା କିଛି ପିଠାପଣା ହୋଇଥାଏ ଆଉ ବନ୍ଧୁ ବାନ୍ଧବ ବି ଆମର ସମସ୍ ସ୍ତ ଙ୍କୁ ଡାକନ୍ତି ସବୁ ବନ୍ଧୁବାନ୍ଧବ ବି ଆସନ୍ତି ଯେହେତୁ ଆମର ଏଇଟା ଗୋଟେ ବଡ ଗାଁ। ଓଡଙ୍ଗା ତାପରେ ଏଇଠୁ ବି ପୁରା ଅଛି ପ୍ରଭୁ ଜଗନ୍ନାଥ। ଙ୍କ ମନ୍ଦିର ଅଛି ବହୁତ୍ ବଡ ମନ୍ଦିର ଟେ। ସେଇଠି କି ସମସ୍ତେ ଆସୁଛନ୍ତି ଆଉ ଆଉ ସିଆଡେ କେମିତି। କଣ ହଉଛି?
ହଁ ଆମ ମାନେ ଆମ ଗାଁରେ ବି। ଛୋଟ ଗାଁ ଟା ମାନେ ଏମିତି ପିଲା କିଛି ମାନେ ଯୋଉ ହଉଛି ଚାନ୍ଦା ଆଦାୟ କରିକି। କି ମାନେ ବଡ଼ ପିଲା ତ ବେଶି ନୁହଁ ଏମିତି। ନବମ ଦଶମ କି ପ୍ଲସ୍ ଟୁ ପଢୁଛନ୍ତି ଏମିତି ଏଇ ଛୋଟ ଛୋଟ ପିଲା ଗୁଡା ସବୁ ମିଶିକିନି ଗୋଟେ ଛୋଟ। ଛୋଟ ରଥଟେ କରନ୍ତି ଆମ ଘର ପାଖରେ ଆମ। ହୋଉ ହୋଉ ମାଉସୀ ମା ଘର ଆଉ ଆମ ମାନେ ଉଁ ଆମ ଘରେ ବା ଆଣିକି ଠାକୁରଙ୍କୁ ରଖି ରଖା ହୁଏନି ଆମର ଜଣେ ଆମର ଜଣେ ଗୋଟେ ଏଇଠି ଚଣ୍ଡୀ ପିଢ଼ ଅଛି। ସେଇ ଚଣ୍ଡିଙ୍କ ପିଢ ପାଖରେ ସେଇଠି ମାନେ ଠାକୁ ଠାକୁରଙ୍କୁ ରଖା ହୁଏ ମାନେ ତାଙ୍କ ଠାକୁରଙ୍କ ଶାଳ ଭିତରେ ରହିବ ରଥ ଆଉ ତାଙ୍କ ଠାକୁରଙ୍କ ଘରେ ରହିବ ମାନେ। ଉଁ ସେଇ ଯୋଉ ହୋଉଛି ଠାକୁର ରହିବେ ଆଉ ଆଉ ଯୋଉ ହୋଉଛି କଣ ଆମର ମାଉସୀ ମା ଘର ହେଇଥିବ ଆମର ବି। ପୋଡ଼ପିଠା ମାନେ ଖୋ ଖୋଇ ଦିଅନ୍ତି ମୋ। ବୋଉ ମୋ ଖୋଡି ମୋ ବଡ ବୋଉ ଏମିତି ମାନେ ଆମର ମାନେ ମାଉସୀ ମା ଜଣେ ହୁଅନ୍ତି ହେଲେ ଆମର ଏଠି ମାଉସୀ ମା। ତିନି ଜଣ କୁହନ୍ତି ଆଉ ଯୋଉ ଯେ କଣ ମାନେ ଯୋଉ ସେ ଆମ ଘରେ ବି ପ୍ରସାଦ ବି ହୁଏ ମାନେ ସେ ଯୋଉ ହୋଚି ର ଥ ଯୋଉ ପିଲା କରିଥାନ୍ତି ସେମାନେ ଖାଇବା ପାଇଁ ବି ମାନେ ଯୋଉ ହୁଏ ପ୍ରସାଦ ଦ ବି ହେଇଥାଏ ଆଉ ଆମେ ବି ସମସ୍ତେ ଖାଉ ଆମ ସାହିର ବି କିଛି ପିଲା ଏମିତି ଖାଆନ୍ତି। ଆଉ ଏମିତି ବାସ୍ ଛୋଟ ରଥ ଟା ବି ହୁଏ ବେଶି ବଡ ହୁଏନି ହେଲେ ଆମେ ମାନେ ଆମ ଗାଁରେ ହେଲେ ସମସ୍ ସ୍ତ ମାନେ ଯେତେକ ମାନେ ସ୍ତ୍ରୀ ଲୋକ ହୁଅନ୍ତୁ କି ମାନେ ପୁରୁଷ ଲୋକ ହୁଅନ୍ତୁ ସମସ୍ତେ ମାନେ ସେଇ ଯୋଉ ରଥ ପଛେ ପଛେ ବୁଲନ୍ତି ଆଉ ମାନେ ଆ କିଛି ଗାଁରେ ଥିବେ ଖାଲି ପୁଅ ପିଲା ବୁଲୁଥିବେ ହେଲେ କିଛି ଗାଁ ରେ ମାନେ ଯୋଉ ହୋଉଚି ମାନେ ସମସ୍ତେ ବି ବୁଲୁଛନ୍ତି। ଆମ ଗାଁରେ ସେମିତି ହୁଏ ମାନେ ଛୋଟ ରଥ ହୋଉ ପଛିକା ମାନେ ସମସ୍ତେ ବୁଲୁଛନ୍ତି ଆଉ।
ହଁ ଯେହେତୁ ଆମର ରଥଯାତ୍ରା ଗୋଟେ ଓଡ଼ିଶା ର ଏକ ବଡ଼ ପର୍ବ। ସମସ୍ତେ ପାଳିବା କଥା ଆଉ ଖାଲି ରଥଯାତ୍ରା ଆମ ଓଡିଶାରେ କେବଳ ହୋଉନି ପୁରା ଗାଁଠୁ ସହର ଯାଏଁ ପୁରା ବାହାର ଦେଶରେ ବି ଏଇ ରଥଯାତ୍ରା ପର୍ବକୁ ସମସ୍ତେ ଧୁମ୍ ଧାମ ରେ ପାଳୁଛନ୍ତି।
ହଁ। ହଁ ରଥଯାତ୍ରା ଯେହେତୁ ଆମ ଓଡିଆଙ୍କର ପର୍ବ ଆମ ଯୋଉ ଚି ଜଗତର ନାଥ ଜଗନ୍ନାଥଙ୍କର
ତାଙ୍କ ଯୋଉ ହୋଉଚି ମାଉସୀ ମା ଘରକୁ ଯିବେ ଲକ୍ଷ୍ମୀଙ୍କୁ ଛାଡ଼ିକି।
ହଁ।
ତ ସେଥିଲାଗି ପାଳନ ହୋଉଚି ଆଉ।
ରଥଯାତ୍ରା କରିଥିଲ କଥା ରଥଯାତ୍ରା କଥା ତ ଶୁଣିଲେ ସମସ୍ତଙ୍କ ମନରେ ଗୋଟେ ଖୁସି ପଳେଇ ଆସେ ଯେ ନା ରଥଯାତ୍ରା ହବ ଠା ଠାକୁର ଆସିବେ ମାନେ ବହୁତ୍ ଖୁସି ଲାଗିଥାଏ। ସବୁ ଯେତେବେଳେ ପର୍ବ ପର୍ବାଣୀ ବି ଆସେ ମାନେ ପାଖେଇ ଆସେ ତା ସମୟ ଏତେ ଖୁସି ଲାଗେ ଯେ ତାପରେ ବି ସମସ୍ତଙ୍କ ପାଇଁ ବି ନୂଆ ଡ୍ରେସ୍ ହୁଏ ସବୁ ପର୍ବ ପର୍ବାଣୀ ରେ। ସବୁ ସବୁ ଛୁଆ ମାନେ ବହୁତ୍ ଖୁସି ହୁଅନ୍ତି। ଆଉ ସାଙ୍ଗ ତୁ ତାହେଲେ କଣ କର ମୁଁ ଏବେ ଟିକେ ରହୁଚି।
ଙ୍କ କହିଲ?
ମୁଁ କହିଲି ତୁ ଏବେ କଣ କର ମୁଁ ଏବେ ଟିକେ ରହୁଚି?
ହଉ ହଉ।
ହଉ।